ହୁଁ
ଆଜ୍ଞା। ଶୁଭ ସନ୍ଧ୍ୟା କୁହନ୍ତୁ।
ଭଲ ଅଛନ୍ତି?
ହୁଁ ହୁଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି। ଆଉ ଖାଇବା ପିଇବା ହେଇଗଲା।
ନା ମୁଁ ଖାଇନି। ଆପଣ ଖାଇଲେଣି?
ନା ମୁଁ ବି ଖାଇନି।
କଣ କହିଲେ? ଆଛା। ଆପଣଙ୍କ ରାତ୍ରୀ ଭୋଜନ କୋଉ ସମୟରେ ରୁହେ?
ମୋର ଆମର ତ ରାତ୍ରି ଭୋଜନ ଦଶଟା। ଦଶଟା କେତେବେଳେ ଏଗାରଟା। ମାନେ ଆମର ଠିକ ରହୁନି ଟାଇମ ଟା। କେତେବେଳେ ଦଶଟା ହଉଛି। କେତେବେଳେ ଏଗାରଟା ହଉଛି। ଏମିତି ରହୁଛି।
କଣ ରାତି ସମୟରେ ପଢା ପଢି କରନ୍ତି। ସେଇଥିପାଇଁ ବୋଧେ?
ହଁ ପଢାପଢି ବୋଲେ ଏମତି ଟିକେ ପଢାପଢି କରୁଛୁ। ଆଉ ଟିକେ ବୋରିଂ ଲାଗିଲେ ଟିକେ ମୋବାଇଲ ଟିକେ ଦେଖିବାକୁ ହଉଚି। ସେମତି ଟାଇମ ପଳେଇ ଯାଉଛି।
ଆପଣ ଏମିତି କେତେ ସମୟ ପାଠ ପଢା ପଢି କରନ୍ତି। ଯୋଉଥିପାଇଁ କି ଆପଣଙ୍କୁ ମାନେ ବିରକ୍ତି ଲାଗେ ଯେ ଆପଣ ଫୋନ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି।
ନାଇଁ ସେମିତି ତ କିଛି ନୁହେଁ। ବେଶୀ ସମୟ ଲୋକ କଣ ବେଶୀ ନୁହେଁ ତ ସେ ଘଣ୍ଟାଟେ ଦି ଘଣ୍ଟା ପଡିଲେ ବି ସେମିତି ଲାଗୁଛି। ତ କଣ କରିବାକୁ ପଡିବ।
ଦେଖନ୍ତୁ। ହଁ ଘଣ୍ଟା ଏ ଦି ଘଣ୍ଟା ଠିକ୍ ଅଛି। କିନ୍ତୁ ମୋ ମତରେ ଆପଣଙ୍କୁ ଗୋଟେ ମାନେ ଏକାଗ୍ରତା ରହିବା ମୁଁ ଗୋଟେ କଥା କହୁଛି। ଉ ପ୍ରଥମ କଥା ହେଲା ଆପଣଙ୍କୁ ପ୍ରଥମରୁ ହିଁ କେବେ ବି ଚେଷ୍ଟା କରିବେନି। ଯେ ପୁରା ଅଧିକ ସମୟ ପାଠ ପଢିବା ପାଇଁ। ପ୍ରଥମରୁ ହଁ କେବେ ବି ଏକାଗ୍ରତା ହେଇପାରିବ ନାହିଁ। ଅଧିକ ସମୟ ପାଠ ପଢିବାକୁ। ସବୁବେଳେ ଏଇ ଜିନିଷ ଚାଷ ଚେଷ୍ଟାକରିବେ ଯେ ଯେମିତି କି ମାନେ ଫାଷ୍ଟ ପ୍ରଥମେ କଣ କରିବେ ଅଳ୍ପ ସମୟ ପାଠ ପଢିବେ। ଯେତିକି ସମୟ ମନ ଲାଗୁଛି। ପୁରା ମନ ରହୁଛି। ସେ ଜାଗାରେ ଯେ ନାଇଁ ମତେ ବି ପାଠ ପଢିବାର ଅଛି। ସେତିକି ସମୟ ପାଠ ପଢିବି ଆଉ ବାଧ୍ୟ ତା ମୂଳକ ହେଇକି ପଢିବେନି ଯେତିକି ସମୟ ମନ ଲାଗୁଛି। ସେକିତି ସମୟ ପାଠ ପଢିବେ। ସେତିକି ସମୟ ପରେ ଆପଣ ପାଇଁ ବ୍ରେକ୍ ନେଇଯାଆନ୍ତୁ। ବ୍ରେକ୍ ନେଇ ଗଲା ପରେ ସେଇ ଭିତରେ କଣ କରିବେ ଭୁଲ ରେ ବି କେବେ ବି ମୋବାଇଲ ଛୁଇଁବେନି। ମୋବାଇଲ ମୋବାଇଲ ବ୍ୟବହାର କରିବେନି। କି ଯୋଉ ଜିନିଷ ଆପଣଙ୍କୁ ସେଇ ସବୁ ଉପରେ ଡିଷ୍ଟ୍ରାକ୍ଟ କରେ। ସେ ସବୁ ରେ କିଛି କରିବେନି। କିଛି ବିରକ୍ତି ଲାଗିଲା ଏବେ ମତେ ମୁଁ ଏବେ ଘଣ୍ଟା ପାଠ ପଢିଲି। ଗୋଟେ ଘଣ୍ଟା ପାଠ ପଢା ପରେ ମତେ ଟିକେ ନିଦ ଲାଗିଲା ମୁଁ ଚାହିଁବି ନା ମୁଁ ସେତିକି ସମୟ ଟିକେ ଫୋନ୍ ଦେଖିଦେବି। ମୁଁ ଚାହିଁଥିବି ନାଇଁ ମୁଁ ପାଞ୍ଚ ମିନିଟ ଫୋନ ଦେଖିବି। ତାପରେ ପାଠ ପଢିବି। କେତେ ଏଇଟା ପାଞ୍ଚ ମିନିଟ ପନ୍ଦର ମିନିଟ ପନ୍ଦର ମିନିଟ ରୁ ଘଣ୍ଟା ଟେ ହେଇଯିବ ଆପଣ ବି ଜାଣିପାରିବେନି। ଫୋନ ଦେଖିଲା ସମୟ ଜଣା ପଡେ ନାହିଁ। ତ ମୋ ହିସାବରେ ଆପଣଙ୍କୁ ଗୋଟେ। ଏ ଏ ଏଇ ଇଏ ରହିବ ଯେ ଆପଣ ଯେତେବେଳେ ଆ ବିରକ୍ତିଆ ଲାଗୁଛି ପାଠ ପଡେଆ ହଁ ଗୋଟେ ଘଣ୍ଟା ଦି ଘଣ୍ଟା ପରେ ବ୍ରେକ୍ ନଉଛନ୍ତି ଠିକ୍ ଅଛି। କିନ୍ତୁ ଯେତେବେଳେ ପୁରା ସେ କି ପାଠ ପଢୁଛନ୍ତି ସିଏ ପନ୍ଦର ମିନିଟ ପଢନ୍ତୁ ଅଧଘଣ୍ଟା ପଢନ୍ତୁ ଯଦି ଟିକେ ବିରକ୍ତ ଲାଗୁଛି ଗୋଟେ ଶାନ୍ତ ମନ ଶାନ୍ତ ଜାଗା ଗାରେ ବସିକି ରୁହନ୍ତି ତାପରେ ସେଇ ଜାଗାରେ ଯୋଗ କରନ୍ତ୍ ଯୋଗ ଯୋଗ ନହେଲେ ବି ମାନେ ବାହାରେ ଟିକେ ଯାଇକି ବୋଲାବୁଲି ଚଲାଚଲି କର୍ ଅନ୍ତୁ ଯୋଗ୍ ବି ଆରାମ ମିଳିବ। ନିଜ ମନକୁ ବି ଶାନ୍ତି ମିିଳିବ ନୁହେଁକି। ଗୀତ ଶୁଣନ୍ତୁ ଗୀତ ଶୁଣନ୍ତୁ ଠିକ୍ ଅଛି ଗୀତ ଶୁଣନ୍ତୁ ଗୀତ ଶୁଣିନେ ବି ମନ ହାଲକା ମାନେ ଭଲ୍ ଲାଗିବ ଯୋଉ ଜିନିଷଟା କି କ୍ଲାନ୍ତ ଭଲ ଲାଗିବ। ଧୀରେ ଧରେ ଆଉଁସିବେ। ଫୋନ୍ ଦେଖିବାକୁ ଦେବେନି ଯଦି ଫୋନ୍ ଦେଖିବେ ନା ସେଇ ଯୋଉ ଆପଣଙ୍କର ଯୋଉ ଏକାଗ୍ରତା ସହିତ ପାଠ ପଢିଇିବାର ଏଇ ଉପରେ ବି ଆସିବ ନାହିଁ ତ ଆପଣୁଙ୍କୁ ଯା ହେଲେ ବି ଗୋଡେ ଦିନକୁ ଉଁ ଭାବିଦେବାର ଅଛି ଯେ ନାଇଁ ମତେ ଏତିକି ସମୟ ମୋବାଇଲ ଚଲେଇବାର ଅଛି। ବାକି ସମୟ ମତେ ଏତିକି ପାଠ ଢିବାର ଅଛି ଆଉ ଯୋଉ ସମୟଟା ଆଉ ବିରକ୍ତି ଲାଗୁଚି ସେଇ ସମୟ ଆପଣ ଆଉ କିଛି କରନ୍ତୁ। ଆଉ ଅନ୍ୟ କିଛିରେ ସମୟଟାକୁ କାଟ ଫୋନ୍ ଫୋନ୍ ଧରି ଫୋନରେ ସମୟଟା କାଟନ୍ତୁ ନାହିଁ ଏଇ ଜିନିଷ ନ କରନ୍ତୁ। ଧୀରେ ଧୀରେ ଦେଖିବେ ଆଜି ଆପଣଙ୍କୁ ତିରିଶି ମିନିଟି ଅଧଘଣ୍ଟାଏ ପାଠ ପଢିଲେ ମନ ଦେଇକି ତାପରେ କିଛି ମିନିଟ୍ ବିର ତ ଲାଗେ ପାଞ୍ଚ ମିଣ୍ଟି ବୁଲନ୍ତୁ କଣ କରନ୍ତୁ ପୁଣି ଆସିକି ପାଠ ପଢିଲେ। କାଲି ହୁଏତ ତିରିଶ ମିିନିଟରେ ଆପଣ ପଚାଶ ମିନିଟରେ ମନ ଲାଗିଯିବ ଆପଣ ବି ଜାଣି ପାରିବେନି ଯେତେବେଳେ ଏମିତି ହୁଏ ନା ଆପଣ ଗୋଟେ ଘଣ୍ଟା ପାଠ ପଢିଛନ୍ତି କାଲି ଦେଖିବେ ଜମା ବି ଯଦି ପାଠ ପଢିବେନି ମନରେ ଟିକ୍ କୋଉଠି ନା କୋଉଠି ଟିକେ ଭଲ୍ ଲାଗିବନି ଯେ ଏ ହେ ମୁଁ କାଲି ପାଠ ପଢୁଥିଲି ଆଜି ପଢିନି।
ହଁ ହଁ।
ସେଇ ବିଷୟଟା କୁ ଆସିବ ତ ସେଇଥିପାଇଁ ଯେତକି ସମୟ ମନ ଲାଗୁଛି ସେତକି ସମୟ ମନ ଦେଇକି ପାଠ ପଢନ୍ତୁ। ବାଧ୍ୟ ହେଇକି କେତେବେଳେ ବି ମଧ୍ୟ ପଢି ଧୀରେ ଧୀରେ ଦେଖିବେ ସମୟ ସହିତ ଆପଣଙ୍କ ଏକାଗ୍ରତା ବି ବଢିବ ଆଉ ପାଠ ପଢାରେ ସମୟଟା ବି କେତେବେଳେ ବଢି ବଢିଯିବ ଆପଣ ବି ଜାଣିପାରିବେନି ଏମିତି ଗୋଟେ ଗୋଟେ ସ ସମୟ ଆସିବ ଆପଣଙ୍କୁ ଲାଗୁ ଏବେ ତ ପଢୁଥିଲି।
ଆଜ୍ଞା ଆଜ୍ଞା ଆଜ୍ଞା।
ଯେତେବେଳେ ଟିକେ ମନ ଡିଯିବ ଆପଣ କିଛି କରୁଥିବେ ଦେଖିବେ ସମୟ ସେତେବେଳେ କୁଆଡେ ପଳେଇବ ଜଣା ପଡିବନି ଆଉ ଗୋଟାଏ ଜିନିଷ ଆପଣଙ୍କୁ ଯଦି ବିରକ୍ ତିଆ ଲାଗୁଥିବ କରିବାକୁ ଇଚ୍ଛା ହଉନଥିବ ତ ମୁଁ ଆମ କୁ ଲାଗେ ଯେ କଣ ଆଜି ବି ଯାଉନି ସମୟ ସେଇ ଜାଗାରେ ହିଁ ରହିଯାଇଛି ସେମିତି ଲାଗେ। କିନ୍ତୁ ଯୋଉ ଜାଗାଟା ଆମ ମନ ଦେଇ ସମୟଟା କେମତି ପଳାଏ ଆମେ କହିବା ଏତେ ଶୀଘ୍ର କଣ ଆଜି ସମୟଟା ଯାଉଚି। ସେଇ ଜିନିଷ ଦେଖିବେ ପାଠ ପଢାରେ ହଉ କି ଅନ୍ୟ କିଛିରେ ହଉ। ସେଇ ଜିନିଷ ନିହାତି ହୁଏ ସେଇଥିପାଇଁ ସବୁବେଳେ
ନାଇଁ ଯେତେବେଳେ ମାନେ ହଁ ଯେତେବେଳେ ମନକୁ ମାନେ ଉଁ ଭଲ ଥିବ ସେତେବେଳେ ମାନେ ପ ପଢିବାକୁ ହିଁ ଇଚ୍ଛା ହଉଥିବ ମାନେ କିଛି କରିବାକୁ ପଡୁ ନା ଆଉ ବେଳେ ବଳେ କେମତି ଗୋଟେ ହେଲେ ମାନେ ହଁ ମାଇଣ୍ଡ ବି ଷ୍ଟେବୁଲୁ ରଉନି ଆଉ ବୋହୁତ ଏପଟ ସେପଟ ହେବା
ଯେତେବେଳେ ଆପଣଙ୍କର ମାଇଣ୍ଡ ଯେତେବେଳେ ଯୋଉ ଷ୍ଟେବୁଲ୍ ରହୁନି ହୁଏତ କିଛି କଥା ପାଇଁ ମାଇଣ୍ଡ ଯେତେବେଳେ ଷ୍ଟେବୁଲ୍ ରୋହୁନି। ସେଇ ଜିନିଷ ଟାକୁ ମୁଣ୍ଡରେ କାଢି ଦିଅନ୍ତୁ। ଯଦି ମୁଁ ଜାଣିନି ଆପଣଙ୍କର କୋଉଥିପାଇଁ ସେ ଜିନ୍ସ ରୁହେନି। ଆଉ ଯଦି ଫ୍ୟାମିଲି କଥାକୁ ନେଇକି ରୁହେନି କୋଉଥିପାଇଁ ତ ସବ ମୁଁ ବେଳେ ମୁଣ୍ଡରେ ରଖିବି ଯେ ଯୋଉ ଜିନଷ ପାଇଁ ଆପଣ ଏତେ ସବୁ ଡିଷ୍ଟବାନ୍ସ ହଉଚି ଯାହା ବି ହଉଚି ଆପଣଙ୍କ ମୁଣ୍ଡରେ, ଯୋଉଥିପାଇଁ ଆପଣ ଏକାଗ୍ରତା ହେଇ ପାରୁନାହାନ୍ତି ସେ ସବୁର ସମସ୍ୟାର ସମାଧାନ କୋଉଟି ଅଛି, ସେଇ ପଇସାରେ ହିଁ ଅଛି। ବୁଲିବାଙ୍କୀ ସେଇ ପଇସା କୁ ହିଁ ଯିବ ଦେଖିବେ ତ ସେଇ ପଇସା କୋଉଠୁ ଆସିବ ଆପଣ ପାଠ ପଢିଲେ ହିଁ ତ ଆସିବ ନା।
ନିହାତି ନିହାତି।
ତ ସବୁ କିଛି ଭାବିକି ଆପଣଙ୍କୁ ଯେତେବେଳେ ସେମତି କିଛି ଲାଗିଲା ନିଜକୁ ନିଜେ କେମ୍ତି ଶାନ୍ତ ରଖିବେ କେମ୍ତି ମାନେ ସେଇ ଭିତରୁ ବାହାରିବେ ସେଇଟାକୁ ଚେଷ୍ଟା କରେ ଆପଣ ଯୋଉ ଜିନଷ କଲେ ଆପଣଙ୍କୁ ଖୁସି ମିଳେ ଯୋଉ ଜାଗାରେ ରହିଲେ ଆପଣଙ୍କୁ ଖୁସି ମିଳେ ସେଇ ସବୁର ସମୟ କାଟନ୍ତୁ ସେଇ ସବୁ ଜାଗାକୁ ଯାଆନ୍ତୁ। କିନ୍ତୁ ନାଇଁ ମୋ ମନ ଆଜି ଭଲ ନାହିଁ ମୁଁ ମୋବାଇଲ ଟିକେ ଦେଖିଦେବି ସେଇ ସବୁ ଫୋନ୍ କୁ ଟିକେ ଛାଡି ଦିଅନ୍ତୁ ଫୋନ କୁ ଛାଡିକି ବା କି ସବୁରେ ହେଇ ଦିଅନ୍ତୁ ଆରାମ ସେ କିଛି ନା କିଛି ନୁହଁ ସମୟ ଲାଗୁ ଗୋଟେ ମାସ ହେଲା ଗୋଟେ ମାସ ଲାଗୁ ଧୀରେ ଧୀରେ ଠିକ ହେଇଯିବ।
ଆଜ୍ଞା ଆଜ୍ଞା।
ଆପଣଙ୍କୁ ଏମତି ବି ହୁଏ ନା ବେଳେ ବେଳେ ଆମକୁ ଯେତେବେଳେ ଲାଗେ ଯେ ହଁ ପାଠ ପଢିବା ଦରକାର ବାପା ମା ଏତେ କଷ୍ଟ କରୁଛନ୍ତି କଣ ଆମେ ପୁରା ମନକୁ ପୁରା ପ୍ରିପେୟାର କରିଦେଇଥାଉ ହେଲେ ଠିକ୍ ପଢ଼ା ଟାଇମ୍ ଆସିଲାନା ହଁ କାଲି ପଢିବିନି କାଲି ପଢିବି କାଲିଠୁ ଷ୍ଟାର୍ଟ କରିବି। କାଲିଠୁ ଆରମ୍ଭ କରିବି କିନ୍ତୁ ସେଇ ସମୟରେ ଦେଖିବେ ଯେ ଏ ସମୟ ସହିତ ଆମେ ପଛରେ କେତେ କିଛି ଛାଡିକି ଆସଚୁ ଆଉ ବୁଲିବାଙ୍କି ପଛରେ ଯୋଉ ସବୁ ପାଠ ସବୁ ଆମେ ହାଲକାରେ ନେଇ ଯାଇଥିଲେ ଦେଖିବେ ଆଗୁକୁ ଧୀରେ ଧୀରେ ସେଇ ସବୁ ପାଠ ଆମକୁ ପୁଣି ଥରେ ପଢିବାକୁ ପ ଚାକିରି ପାଇଁ ଯୋଉ ସବୁ ପାଠ ଆମକୁ ଲାଗୁଥିଲା ହଁ ମୋର ଏବେ ଷଷ୍ଠ ଶ୍ରେଣୀ ସରିଲା ଏଇ ପାଠ ସରିଲା ମୁଁ ଆଉ ୟାକୁ ଦେଖି ବିନି ମତେ ଏବେ ସପ୍ତମରେ ପଢିଆର ଅଛି କିନ୍ତୁ ଦେଖିବେ ଏବେ ଯେତିକି ଆମେ ସ୍କୁଲ ହଉ କଲେଜ ହଉ ଯୋଉ ଯୋଉ ସବୁ ପାଠ ପଢିକି ଆସିଥିଲେ ସେଇ ସବୁ ବୁଲିବାଙ୍କୀ ଆମର ଆସିକି କୋଉଠି ଚାକିରିରେ ଯୋଉ ସବୁ ପାଠରେ କଣ ନାହିଁ? ସବୁ ଜିନଷ ଅଛି ସେ ଇତିହାସ ଖୋଜ, ଭୂଗୋଳ ଖୋଜ, ଗଣିତ ଖୋଜ ସାହିତ୍ୟ ଖୋଜ ସବୁ ଅଛି। ସେଇଥିପାଇଁ ବୋଲିକି ଶେକୁ ସେଇ ସମୟ ଟାକୁ ଯୋଉ ଆମେ ପଛରେ ଯୋଉ ସେ ସମୟ ଯଦି ଦେଇଥାନ୍ତେ ସେଇ ହିସାବରେ ଯଦି ଦେଇଥାନ୍ତେ ଆଜି ଆମକୁ ଏତେ କଷ୍ଟ କରିବାକୁ ପଡିିନଥାନ୍ତା। ତ ସମୟ ଟାକୁ ଟିକେ ଦେଖିବେ ମୋ ନାଇଁ ମୋ ବୟସ ତ କେତେ ମୋ ବୟସର ଲୋକମାନେ କଣ କଲେଣି ମୁଁ କଣ କରୁଚି ସେଇ ଜିନିଷ ଦେଖିବେ। ଆଉ ଆପଣ ଏଇ ଜିନିଷ ଦେଖିବେ ନାହିଁ ଯେ ମୋର ବୟସରେ ଲୋକମାନେ ଗାଡି ଧରିକି ବୁଲୁଚନ୍ତି। ଏଇଠି ମଜା ମଜ୍ଲିସ୍ କରୁଛନ୍ତି ଆଉ ଖାଲି ସେଇ ସବୁ ଦେଖିବେ ଯୋଉ ବାହାରେ ଆଉ କିଛି ଅଛି ସୋସିଆଲ ମିଡିଆ ୟୁଜ କରୁଛନ୍ତି ପିଲାମାନେ କିଏ ଅନଲାଇନ୍ ରେ କିଏ କୋଉ ଜାଗାରେ କୋଉ ଦେଶ କୋଉ ବିଦେଶରେ ବି ଯାଇକି ଲୋକ ଚାକିରୀ କରିକି ଏମତି ଜଣେ ଜଣେ ପାଠ ପଢିବାକୁ ଚାହୁଁଚନ୍ତି ସେ ସୁଯୋଗ ପାଇ ପାରୁନାହାନ୍ତି।
ନାଇଁ ଠିକ୍ କଥା ତ।
ସିଏ ତାଙ୍କର ଅସୁବିଧା ଥାଏକି ସେମାନେ ସ୍କୁଲ ଯିବା ପାଇଁ ସେମା ସକ୍ଷମ ନଥାଏ ଗୋଟେ ଖାତା କିଣିବା ପାଇଁ।
ନାଇଁ ହଉ ଠିକ ଅଛନ୍ତି ସେମିତି ହଉଛନ୍ତି।
ତଷ ଯେତବେଳେ ଦେଖିବା ନା ଆପଣଙ୍କୁ ଲାଗିବ ଯେ ନା ଭଗବାନ ମତେ ସବୁ କିଛି ଦେଇଛନ୍ତି। ପ୍ରଥମ କଥା ହେଲା ବାପା ମା ଦେଇଛନ୍ତି ବାପା ମା ମୋ ପାଇଁ ଏତିକି କିଛି କରିପାରୁଛନ୍ତି। ଆପଣ ସେ ସବୁ ଜିନିଷକୁ ମାଇଣ୍ଡରେ ମନରେ ସବୁବେଳେ ରଖିକି ଆପଣଙ୍କୁ କାମକରି କରିବାକୁ ପଡିବ। କାହିଁକି ବି ତ ଛୁଆ ନାହିଁ ନା।
ହୁଁ ନିହାତି ନିହାତି ହଁ ହଁ, ନାଇଁ ସେଇଟା ଠିକ କଥା।
ଆସିକି ବାଡେଇବ କହିବ ନାଇଁ ପଢେ ଇଏ କରେ ତାପରେ ଆମେ ପଡିଲୁ ସେମତି ତ ନୁହଁ।
ନାଇଁ ନାଇଁ ନାଇଁ।
କାହାଠୁ କିଛି ଯଦି ମତାମତ ଚାହିଁବା ସେ ଆମତି ମତାମତ ଦେଇଦବ, ଆମେ ଆଜି ଆମ ମନ ଟାକୁ ଚେଞ୍ଜ କରିଦବା ପଢା ପଢି କରିଦବା କାଲି ଗଲା ବଳେ ପୁ ସେଇ ଜିନିଷ ନୁହ, ସେଇଥିପାଇଁ ଟାଇମ୍ ଟେବୁଲ ବନେଇବି, ଟାଇମ ଟେବୁଲ ୱାଇଜ୍ ପଢାପଢି କରିବି। ଦେଖିବେ କଣ କୁହବି ଗୋଟେ ସପ୍ତାହ କରନ୍ତୁ। ଆଠ ଦିନ ବେଳକୁ ନିହାତି ଖରାପ ଲାଗିବ ଯେ ନାଇଁ ମୋର ଏଇ ସମୟ ଅନୁସାରେ ଚାଲିଥିଲା ଆଜି ଖରାପ ହେଇଗଲା। ମତେ କାଲି ଏଇ ପାଠ ସବୁବେଳେ ଟାର୍ଗେଟ ରଖିବେ ଯେ ମତେ ଆଜି ଯାହାଲେ ବି ଏତିକି ସାରିବାର ଅଛି।
ହୁଁ ହୁଁ ନିହାତି ନିହାତି।
ସେଇ ଜିନିଷ ଟାର୍ଗେଟ ଯେତେବେଳେ ରଖିବେ ନା ଆପଣଙ୍କୁ ସମୟ ବି କୁଆଡେ ପଳେଇବୁ ଜାଣିପାରିବେନି, ମତେ ଏତିକି ଭିତରେ ମାଇଣ୍ଡ କୁ ମନକୁ ଯେମିତି ବି ପଳେଇ ପଛ ନାଇଁ ମତେ ଶୋଇବାର ଅଛି ଏଥି ଭିତରେ କେମିତି ସାରିବି? ସେଥିପାଇଁ ସେ ସମୟ ଟା ଅଲଗା କୁଆଡେ କାଟିବାକୁ ଇଛାହବନି। ପାଠ ପଢାରେ ହିଁ କ ଚେଷ୍ଟା କରନ୍ତୁ ଧୀରେ ଧୀରେ
ହଉ ହଉ ଦେ ଖିଆ ମୁଁ ଚେଷ୍ଟା କରିବି ଦେଖି କଣ ହଉଛି ନିହାତି ତ ହବ କଷ୍ଟ ତ କରିବାକୁ ପଡିବ। କଷ୍ଟ ନ କଲେ ଆଉ କଣ ହଉଛି ଆଜିକାଲି, ହଉ ହଉ ଠିକ ଅଛି। ଠିକ୍ ଅଛି ବହୁତ ବହୁତ ଧନ୍ୟବାଦ ହଉ।